ହଁ।
ହଁ କଣ କରୁଛନ୍ତି ଆପଣ ଖାଇ ପିଇ ସାରିଲେଣି।
ଖିଆ ପିଆ ସରିଗଲାଣି ଯେ ମୁଁ ଟିକେ ମାର୍କେଟ ଯିବି ବୋଲି ବାହାରିଛି ବର୍ଷା ଟା ହଉଛି ତ କଣ କରିମି ଚିନ୍ତା କରୁଛି ଖାଲି ଗେଟ୍ ପାଖକୁ ଯାଉଛି ଘରକୁ ଆସୁଛି ଗେଟ୍ ପାଖକୁ ଯାଉଛି ଘରକୁ ଆସୁ ଚି ସକାଳୁ ଭୋର ପାଞ୍ଚଟାରୁ ବର୍ଷା ହେଲାଣି ଆ ତା ମନ ସାନ୍ତି ହଉନି କିଛି ଛାଡୁନହିଁ। ଟିକେ ମାର୍କେଟ ଯାଇଥାନ୍ତି ଇଛା କରିଥିଲି ଆଉ ବର୍ଷା ତ ଛାଡୁନି ଆଉ କଣ ଯିବି। ଆଉ ସେଇଥିପାଇଁ ଏପଟ ସେପଟ ହଉଛି ଆଉ ଆପଣ ଫୋନ କଲେ ଯାହାହୋଉ ଟିକେ କଥା ହେଇଯିବି ଭାବି ଥିଲି ଫୋନ କରିବି ବୋଲି ମୁଁ କହିଲି ମାର୍କେଟରୁ ଆସିନେ ଟିକେ ଫୋନ କରିବି। ଆଉ ଯାହା ହୋଉ ଆପଣ ଫୋନ କଲେ ଭଲ ହେଲା ଆ ଟିକେ କଥା ହେଇଯିବି। ଆରେ ମାର୍କେଟ କଣ କରିବି ଭାବୁଛି କେତେଟା ଜିନିଷ ଆଣିବାର ଥିଲା ପୂଜା ସାମଗ୍ରୀ ଜିନିଷ। ଆଉ ବର୍ଷା ଟା ତ ଛାଡୁନି କେମିତି ଯିମି ମାର୍କେଟରୁ ତ ଆହୁରି ପଚାଶ ସରି ଯାଇଥିବ ଏ ଏତେ ବର୍ଷା ହଉଚି ଏଇଭଳିଆ କଥା କଥା ଆଉ କଣ କରିବି ଆଉ। ଖିଆ ପିଆ ସବୁ କାମ ସରିଗଲାଣି ଆମର।
ଆଜି ଆପଣଙ୍କର ସବୁ ଆପଣ ଯୋଉ ମାର୍କେଟ ଯିବେ ଆପଣ ମାର୍କେଟ ସବୁ କିଏ କିଏ ଯିବେ ଆପଣଙ୍କ ସାଙ୍ଗମାନେ ଯିବେ ନା ଆପଣ ଘର ଲୋକଙ୍କ ସହିତ ଯିବେ?
ନା ମୁଁ ଏକୁଟିଆ ପଳେଇବି ଏଇଠି ମୋ ବସ ରେ ବସିମି ମୁଁ ତ ଗାଡି ଫାଡି ଶିଖିନି। ଏଇଠି ଚାଲିିକି ପଳେଇମି ଅଟୋ ଷ୍ଟାଣ୍ଡ ଅଟୋ ଯାଉଥିବ ପଳେଇମି ନା ମୋ ବସରେ ଯିମି କଳ୍ପନାରେ ଓହ୍ଲେଇମି ସେଇଠି ପୁଷ୍ପ ହୋଟେଲ ପୁଷ୍ପ ହୋଟେଲ ସାଇଟରେ ପଳେଇବି ଚାଲି ଚାଲିକି ଆଉ ହଁ ଏକୁଟିଆ ଆଉ ପଳେଇବି। ଯାଇକି ରାଜମହଲ ସେ ପାଖରେ ସେ ମାର୍କେଟ କଳା ମନ୍ଦିର ଆଡକୁ ଉଁ ନାଳିଆ ପାଚଆ ସବୁ ବାଉଁଶାର ବୁଣୁଛନ୍ତି ସେଇପଟେ ଭିତରେ ପଶିକି ପଳେଇବ। କଳା ମନ୍ଦିର ଫଣ୍ଡୁ ସବୁ ବିକ୍ରି ହଉଛି ଛୁଆଙ୍କର କେତେଟା ଡ୍ରେସ ଆଣିବାର ଅଛି ସେଠି ଆଣିବି ତାପରେ ସେଇପଟେ ଭୂତଳ ପଳେଇବି। ଭୂତଳ ପଳେଇବି ମାର୍କେଟରେ ଯାଇକି ଉଠିବି ଆଉ। ସାଙ୍ଗସାଥି ନେଇକି ଗଲେ ଭାରି ଝମଳା ସେ କହିବ ମୋର ଡେରି ହେଲାଣି ତରତର ହବ। ପଳେଇବ। ସେ କବ ତୁ ଏତେ ଜିନିଷ କିଣୁଚୁ ଟାଇମ ହେଲାଣି ଚାଲେ ଆଉ ଦିନ ଆଣିବୁ। ଆସିବା ଆଣିବ ନବା ସେଇଠି ମୁଁ କାଉ ସାଙ୍ଗସାଥି କିଲି ମୋର ନିଜେ ଦିଟା ବ୍ୟାଗ୍ ଧଇଲି ଚାଲିନି ଜିନିଷ ପତ୍ର କିଣିନି ଆସିନି ଆମର ଗୋଟେ ଚିନା ଦୋକାନ ଅଛି ଯୋଉ ବ୍ୟାଗଟା ଫୁଲ ହେଲା ସେଇଠି ରଖିଦେବି। ଆଉ ଜିନିଷ କିଣି ସାରିଲେ ପୁଣି ମୋ ବଛରେ ବସିକି ପଳେଇ ଆସମି। ଆ ଏଇ କରେ
ଓହୋ ତାହେଲେ ଆପଣ ବୋଧେ ସାଙ୍ଗସାଥିରେ ଯାଆନ୍ତିନି? ଆଉ ଏକୁଟିଆ ଯାଆନ୍ତି ମାର କେଟେ ବି ସାଙ୍ଗସଥି ଦରକାର ନାହିଁ ମାର୍କେଟରେ ଜିନିଷ କିଣିଥ ବ ସେ କହିବ ଚାଲେ ଚାଲେ ଚାଲେ ମୁଁ ଘରେ ଯାଇକି ରୋଷେଇ କରିବି ଆମ ଘରର ଜଣକୁ ଲୋକ ଆସିବେ ଜଲଦି ଚାଲେ ଏମିତି କରିକି ତାର ତାର କରି ନେଇଯିବା ଆଉ ଯଉଁ ଜିନିଷ କିଣିବା ପାଇଁ ଯାଇଥିବ ସେଇ ଜିନିଷ କିଣିବନି। କିନ୍ତୁ ଅଲଗା ଜିନିଷ ସବୁ ବାଉଳା ଚାଉଳରେ କିଣିକି ନେଇ ଆସିବ। ତାପରେ ଆପଣ ଯୋଉ ମାର୍କେଟ ଯିବେ କିଣିବା ପାଇଁ କଣ କିଣିବାକୁ ଯିବେ?
ଟିକେ ରାଶି ତେଲ ଆଣିଲି ଘିଅ ଆଣିଲି ଚନ୍ଦନ କାଠଟା ଆଣିଲି। ଆଉ ଝୁଣା ନାଇଁ ଦୀପ ମନ୍ଦିର ଯାଏ ଟିକେ ଦୀ ପ ନାହିଁ ବଳିତା ନେଇ ଆସିଥିଲି। ଦୀପ ଟିକେ ନାଇଁ ଆଉ କଣ କ ଦେଖିକି ଅଲଗା ଅଲଗା ଜିନିଷ ଟିକେ ଆଣ ଦେଉ ଠା ସେ ଆଗେ ମୋର ନିହାତି ଦରକାର ଚନ୍ଦନ କର୍ପୁର ଟିକେ। ଠାକୁରଙ୍କୁ ଲୁଗା ଦିଟା ଆଣିବି ଆଉ ଠାକୁର ରଖିଲେ ବି ବାର ବର୍ଷ ହେଇଲାଣି ଫଟୋ ସବୁ। ତାକୁ ଟିକେ ଉୁଝେଇ ଦେଇକି ଆଉନୁ ଆ ଫଟୋ ଆଣିକି ରଖିବି। ଆଉ ଜିନିଷ ଦେଖିଲେ କଣ ଇଛା ହବ ଆଣିବାକୁ ଆଉ। ଆଉ ଦେଖିଲେ ମନ ତ ପଡୁନି ଆଉ। ଗୋଟେ ଲିଷ୍ଟ କରିବାକୁ ଝିଅ କହୁଥା ଗୋଟେ ଲି କରିଦେ ମୁଁ କରିି ନାଇ ଗୋଟେ ଗ୍ୟାସ ଲାଇ ଆଣିବି ଆଉ ମୁଁ ସିଲେଇ କରି ଟିକେ ତମ ଦୀପ ଦିଟା ଆଣିବି ଏଇ ଏଇଭଳିଆ ଟିକେ ଯିବି ଆଣିବି ଆଉ।
ଜିଣିଷ ଆଉ।
ଆପଣ ଯିବେ କି ମାର୍କେଟ?
ଦେଖିବା ଯଦି ହ ହଁ ଦେଖିବା ଯଦି ହବ କେତେବେଳେ ଗୋଟେ ଯଦି ଯିବା ଆଉ। ଆଉ ଏବେ ତ ବର୍ଷା ବି ହେଇଛି ସେ ମାର୍କେଟ ପୁରା ପଚ ପଚ ହେଇଯାଇଥିବ ତାପରେ ଏତେ ସମୟ ବି ଲାଗିବ ବାକ ଅଧିକ ସମ ମୋ ପାଇଁ ତ ଟାଇମ ନାଇଁ ଦେଖିବା ଯଦି ଯେ କେତେବେଳେ ଯିବା ଯଦି ଫାଙ୍କା ଥିବୁ କେତେବେଳେ ସେତେବେଳେ ତ ଯିବି ଯିବି ଆଉ କାରଣ ଏବେତ ଗଲେ ଟାଇମ ଆଉ ନାହିଁ। ମୋର ଟିକେ ଅଧିକ କାମ ରହୁଛି ତାପରେ ମୁଁ ଟିକେ ଏ ମୋର ଅଲଗା କାମ ବି କିଛି ଅଛି। ସେଇ ଯୁଗୁରୁ ମୁ ଏବେ ଯାଉନି।
ମୁଁ କହିବି ଦିନେ ଦିନେ ରହିବେ ଆଉ ଦିନେ ଦିନେ ଡେରି ହେଲେ ଚଳିବ କିଛି ଅସୁବିଧା ନାହିଁ। ଆଉ ମୁଁ ହଉଛି ରହିଯିବି ଆପଣଙ୍କ ପାଇଁ ଆପଣ କାମ ସାରି ଦେଇକି ଆସୁଥିବେ ଆଉ। ମୁଁ ରହିବି ଆଉ କେଇଦିନ ଅପେକ୍ଷା କରିବି।
ଯଦି ହବ ଗୁରୁବାର ଦିନ ଯିବା କାରଣ ଗୁରୁବାର ଦିନ ମୁଁ ଫାଙ୍କା ଅଛି। ଗୁରୁବାର ଦିନ ମୋର କିଛି ବି କାମ ନାହିଁ। ଆଉ ଦୁୁରିବଳେ ଦୁଇ ଜଣ ଗଲେ ବି ଭଲ ହବ କାରଣ ଏ ବର୍ଷାରେ ହ ଦେଖିବା ଯୋଉଦିନ ବର୍ଷା ନହଉ ସେଇଦିନ ଯିବା କାରଣ ବର୍ଷା ତ ହଉଛି ତାପରେ ଏବେ ଯୋଉ ସବୁ ଋତୁ ପରିବର୍ତ୍ତନ ହଉଛି ତାପରେ ପୁଣି ଟିକେ ଥଣ୍ଡା ଜର ବି ହେଇଯିବ। ବର୍ଷାାରେ ଓଦା ହେଲେ ତେଣେ କି ଆମେ ବର୍ଷା ହେଇସାରୁ ମାନେ ବର୍ଷା ମାନେ ଯୋଉ ଯୋଉ ଦିନ ହଇନଥିବ ଟିକେ ଟାଣ ଖରା କରିଥିବ ମାନେ ଖରା ତ ଟାଣ ହବନି। କିନ୍ତୁ ପାଗ ଯୋଉଦିନ ଭଲ ଥିବ ସେଇଦିନ ଯଦି ଯିବା ତାହେଲେ ଭଲ ହବ। କାରଣ ବର୍ଷାରେ ଭିଜି ଗଲେ ପୁଣି ଥଣ୍ଡା ହେଇଯିବ, ଏବେ ତ ତ ମତେ ଥଣ୍ଡା ହେଇକି ପୁଣି ଛାଡି ଯାଇଥିଲା ମଝିରେ ପୁଣି ବର୍ଷା ରେ ଭିଜି ଯାଇଥିଲି ବର୍ଷା ଯୋଉ ଦିନ କମିଯିବ ସେଇଦିନ ଯଦି ଯିବା ଯିବା ଆଉ।
ହଉ ହଉ ମ ତମର ଯୋଉଦିନ ଫାଙ୍କା ଥିବ ମତେ କହିବି ମୋର ସବୁବେଳେ ଫାଙ୍କା ଅଛି ମୁଁ ପଳେଇବି। ଆପଣଙ୍କର ଡେରି ହବନି ତ ଯାଇକି ଆସିବା କୁ ସବୁ କାମ ସାରିଦେଇଥିବେ ଡେରି ହଉ ଆସ। ସବୁ ବୁଲିବାଲି କି ଡ୍ରେସ କିଣିକି ପାଞ୍ଚଟା ଜାଗା ବୁଲିବା ବୁଲେଇବା ଦେଖିବା। ଆଉ ଗୋଟେ ଜାଗାରେ କଣ ଦେଖିକି ନେଇ ଆସିବା, ହାକେଟ୍ ମାର୍କେଟ ସବୁଆଡେ ବୁଲି ବାଲିକି ଆଣିବା। ଟାଇମରେ ଯଦି ଚାଲିବ ମୁଁ ଅପେକ୍ଷା କରିଛି ଆପଣଙ୍କ ପାଇଁ ରହିବି। ଯଦି କହିବ ନହେଲେ ମୁଁ ମୋର ଏକୁଟିଆ ଯୋଉଥରେ ତା ଗଲେ ସେ ମର ଚଲେଇନି ଆଉ।
ହଁ ଆମେ ମା କେଟେ ବିଲ୍ଡିଂ ଯିବା ନା ଏକ ନମ୍ବର ହାଟ ଯିବା?
ସବୁଆଡେ ବୁଲିକି ଆସିବା ହାଟ କୁ ଯିବା ମା କଳା ମନ୍ଦିର ମାର୍କେଟ ବୁଲକି ସେପଟେ ପଳେଇକି ସେପଟେ ଭ ତଳ ଭିତରେ ପଶିକି ମାର୍କେଟ ପଳେଇବା। ବାଟ ତ ଅଛି ଏପଟେ ସିନା ବୁଲି ଗଲେ ବୁଲାଣି ହବ, ସେଇ ଭିତରେ ଭି ଭରେ ଭୂତଳ ଅଛି ସେଇ ପଟେ ପଳେଇବ। ପଛପଟେ ଭୂତଳ ନାଇଁ। ଆଉ ରୋଡ ସାଇଟ୍ ଟା ବୁଲୁଥିବୁ। ଅଛି ସେମାନେ ଭିତରେ ପଶିକି ଭୋଟଳରେ ଦେ ସାଲୁ କପଡା ଦେଖିବା ଯଦି ଭଲ ଲାଗିବ ଖଣ୍ଡେ ଦି ଖଣ୍ଡ ଆଣିବା। ହେଇକି ସେପଟେ ମାର୍କେଟୁ ପଳେଇବା ଆଉ କଣ, ଆଉ ମାର୍କେଟ ରୁ ଆସିକି ଥାନା ପାଖରେ ରହିବା ସେଠି ମୋ ବସ ଯା ଆସୁଛି ସେଇଥିରେ ପଳେଇ ଆସିବା ଆଉ। ହ୍ୟାଲୋ
ହଁ, ଆଉ ଯେଦି କେବେ ହବ ଆମେ ମାର୍କେଟ୍ ବିଲ୍ଡିଂ ପାଖେରେ ସେଇଠି ଗୋଟେ ଭଲ ଜାଗାଟେ ଅଛି, ସେଇଠି ସେ ଗୋଟେ ବି ମନ୍ଦିର ଅଛି ଯଦି ସେଇ ମନ୍ଦିରକୁୁ ଯିବା, ସେ ମନ୍ଦିରରେ ଯୋଉ ନା ମାନେ ସେ ମାର୍କେଟ ବିଲ୍ଡିଂର ଟିକେ ଆଗୁକୁ ସେଇ ମନ୍ଦିର ଟା ବି ବହୁତ୍ ଭଲ ହେଇଚି। ସେଇଟା ଜଗନ୍ନାଥ ମନ୍ଦିର ଟା ଯୋଉ ସେଇଟା ଥରେ ଆପଣଙ୍କର ଆପଣ ଯାଇଚନ୍ତି କି ନାଇଁ ଜାଣିନି କିନ୍ତୁ ଆପଣଙ୍କର ପୁଅ ସହି ତ ମୁଁ ଥରେ ଯାଇଥିଲି, ଆଉ ଆପଣଙ୍କ ପୁଅ ତାପରେ ଆପଣଙ୍କର ସାନ ଝିଅ ତାପର ଆପଣଙ୍କର ସ୍ଵାମୀ ମାନେ ସବୁ ଆପଣଙ୍କ ଝିଅ ଆମେ ମାନେ ସବୁ ମିଶିକି ସେ ମନ୍ଦିରକୁ ଯାଇଚୁ। ସେ ମନ୍ଦିରର ନାଁ ହଉଚି ଯୋଉଠି ସଂସ୍କୃତି ମନ୍ଦିର ସେଇ ମନ୍ଦିର ଟା ବହୁତ୍ ଭଲ ହେଇଥିଲା ବଡ ମନ୍ଦିର ଟା, ତାପରେ ସେଇ ଏଇ ସେଇ ମନ୍ଦିର ଟା ବହୁତ୍ ସୁନ୍ଦର୍ ବି ହେଇଥିଲା। ଏତେ ସୁନ୍ଦର୍ ମନ୍ଦିର ଟା ମୁଁ କେବେ ଦେଖିବି ବି ନଥିଲି।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
ଆପଣଙ୍କ ପୁଅ ଯାଇଥିଲା ଆଉ ସେଟା ମୁଁ ବାଉଳାରେ କହିଦେଇଥିଲି ଆଦ୍ୟ ସଂସ୍କୃତି ମନ୍ଦିର, ଯଦି ହବ ସେଇଠି କେବେ ଯିବା। ଆଉ ଏବେ ଯାଏଁ ତ ମୁଁ ରଖୁଚି ଆଉ କେତେବେଳେ କଥା ହବା ଆଉ।
ହଉ ରଖନ୍ତୁ।